ନମସ୍କାର ମାଡ଼ାମ।
ନମସ୍କାର ନମସ୍କାର।
କେମତି ଅଛନ୍ତି!
ବହୁତ ଭଲ ଅଛି, ଆପଣ?
ହାଲୋ ମୁଁ ବି ଭଉତ୍ ଭଲ ଅଛି। ଆପଣ କୋଉଠୁ କହୁଚନ୍ତି?
ଏ ମୁଁ ଭୁବନେଶ୍ୱରରୁ।
ଅହ ଭୁବନେଶ୍ଵର ତାଲେ ଭଉତ୍ ଭଲ। ଆଉ ଭୁବନେଶ୍ୱରରେ ମାନେ ନିଜର ଘରଟା ଭୁବନେଶ୍ୱର ନାଁ ଗାଁ କୋଉଠି?
ନାଇଁ ନାଇଁ ଗାଁ ଯାଜପୁରରେ ଭୁବନେଶ୍ୱରରେ ରହୁଚି ଜବ୍ କରୁଚି ତ ସେଥିପାଇଁ।
ଆଉ ଆଚ୍ଛା ବାବା ମା ସମସ୍ତେ ଯାଜପୁରରେ ତାହେଲେ। ଓ ହଁ ହଁ ବହୁତ ଭଲ। ମୋ ଘର ବାଲେଶ୍ବର।
ଆଚ୍ଛା ବାଲେଶ୍ଵର ଉଁ ଫ୍ୟାମିଲି ସହିତ ରହୁଚନ୍ତି ନା ଉଁ ଏକା?
ହଁ ମୁଁ ତ ଫ୍ୟାମିଲି ସହ ରହୁଚି ମାନେ ବାବା ମା ଭାଇ ଭଉଣୀ ଆମେ ସବୁ ମିଶିକି ରହୁ।
ଆଚ୍ଛା କେମତି ଅଛନ୍ତି ଘରେ ସମସ୍ତେ?
ଆମ ଘରେ ତ ସମସ୍ତେ ଭୋଉତ୍ ଭଲ ଅଛନ୍ତି।
ଆପଣ?
ହୁଁ ଭଉତ୍ ଭଲ ଅଛି। ଏବେ ତିନି ଦିନ ହେଲାଣି ତ ପାଣିପାଗ ଜାଣିଚନ୍ତି ତ ବର୍ଷା ହଉଚି। ଘରୁ ବାହାରି ହଉନି ଅ କିଛି କରିି ହଉନି।
ଛା କଣ ଆଜି ଖାଇଥିଲେ?
ଏବେ ଜଷ୍ଟ ଭାତ ଖାଇକି ଆସିଲି ଆଜି ଭୋକ ନଥିଲା ତ ଟିକେ ମାନେ ସଖାଳ ଜଳଖିଆଟା ଟି କେ ବେଶୀ ଖିଆ ହେଇଥିଲା ଆଉ ରବିବାର ଟିକେ ଲେ ମାନେ ଡେରିରେ ଖାଇଥିଲୁ। ରବିବାରଟା ଟିକେ ଆମେ ଟିକେ ମାନେ ଲେଟରେ ଉଠୁ ତ ଲେଟରେ ଖାଉ ଆଉ।
ରବିବାର ମାନେ ଆମର ପୋ ଅଟେ ପର୍ବ।
ହଁ ମାନେ ଛୁଟି ସବୁ ଅ ଏମତି ଆଉ। ଆପଣଙ୍କର ଆଜି ଯୋଉ ମଧ୍ୟାହ୍ନ ଭୋଜନରେ କଣ ଖାଇବା କରିଥିଲେ?
ଅହ ଆଜି ଭାତ ଆଉ ମାଛ ତରକାରୀ।
ହୁଁ ହୁଁ।
ଆପଣ କଣ ଖାଇଥିଲେ ଏବେ?
ମୁଁ ଏବେ ଭାତ ଆଉ ଆମର ଯୋଉ ସାରୁ, ବାଇଗଣ ଆମ୍ବୁଲ ପକେଇକି ମାନେ ସୋରିଷ ଦେଇ ଖଟା ହେଇଥିଲା। ଆଉ ଗୋଟେ କଦଳୀ, ଆଳୁ ଆଉ ପୋଇ ବଡ଼ି ପଡ଼ିକି ସୋରିଷ ପକେଇକି ତରକାରୀ ହେଇଥିଲା। ଆଉ ପୋଟଳ ଭଜା, କାଙ୍କଡ଼ ଭଜା, କଦଳୀ ଭଜା। ଆଉ ବଡ଼ି ଭଜା ଆଉ ଡାଳି ଆଉ ସୋୟାବିନ୍ ଭଜା ହେଇଥିଲା। ମାନେ ଆକ୍ଚୁଲି ରବିବାର ଆମର ଟିକେ ବେଶୀ ତରକାରୀ ଏଇଥିପାଇଁ ହୁଏ ଅଲଗା ବାରରେ ସମୟ ହୁଏନି କରିବାକୁ। ସମସ୍ତେ ଟିକେ ବ୍ୟସ୍ତ ଥାଆନ୍ତି ତ ଆମେ ରବିବାର ଟିକେ ଭଲସେ କରିକି ଖାଉ।
ଆପଣ ବିବାହିତା ନା ଅବିବାହିତା?
ନାଇଁ ନାଁ ମୁଁ ବିବାହ କରିନି ଏବେ ମାନେ ଗୋଟେ ଚାକିରି କରୁଚି। ଉଁ ମାନେ ଆ ସମୟ ଟିକେ ହୁଏନି ତ ରବିବାର ଟିକେ ଭଲ ଖିଆ ହୁଏ ଆଉ। ଆଉ ସବୁଦିନ୍ ଜଲ୍ଦି ଜଲ୍ଦି ଗୋଟେ ଦୁଇଟା ତରକାରୀ କରିକି ଖାଇ ଦେଇକି ଯାଉ।
ହଁ ସେମିତି ମୁଁ ବାହାରେ ଏକା ରହୁଚି ନା ଫ୍ୟାମିଲି ସହିତ ରହୁନି। ତ ଏକ୍ ଏକା ଏତେ ଗୁଡ଼ା ରୋଷେଇ କରିକି ନିଜେ ଏକା ଖାଇବାକୁ ପଡ଼ିବ ତ ସେ ସବୁ ମୁଁ କିଛି ବି
ନା ନା ଆକ୍ଚୁଆଲି ଏକା କରିବାକୁ ଭଲ ଲାଗେନି ଏକୁଟିଆ ରହିଲେ ଫ୍ୟାମିଲି ସହିତ୍ ତ ରହିଲେ ଇଚ୍ଛା ହୁଏ କରିବାକୁ ସମସ୍ତେ ଖାଇଲୁ ମିଶିକି। ଆଉ ଏକା ରହିଲେ ଗୋଟେ ତରକାରୀ ମୁଁ ବି ସେମ୍ତି କରିକି ଖାଇ ଦିଏ ଯଦି ଏକାଟିଆ ରହେ। ଅଣେ କୁଟିବା ପାଇଁ ଏତେ କରିବା ଭଲ ଲାଗେନି।
ବେଳେ ବେଳେ ଆଳୁ ସିଝା ଦଳେଇ ଦିଏ ତା ସହିତ ମିକ୍ସର ଲଗେଇ ଖାଇଦିଏ ପଖାଳ।
ଆଚ୍ଛା ଆପଣ ଗୋଟେ ଆମର କଣ ହୁଏନା ଗୋଟେ ଆମେ ଆଚାର ପ୍ରସ୍ତୁତୁ କରୁ କେମିତି ଜାଣିଚନ୍ତି। ମାନେ ଆମର ଯୋଉ ଆମର ପରିବା ଗଛ ବହୁତ୍ ଅଛି ବୁଝିଲେ ଖେତ ବାଡ଼ି ଅଛି। ଯୋଉ ଖରାଦିନ ଗଲା ଆମର ମୁଗ, ବିରି ସବୁ ମାନେ ଅମଳ ହେଲା। ତାପରେ ଏବେ ଧାନ ଚାଷ ଆଉ ଯୋଉ ବାଡ଼ିରେ ପ ଛରେ ଯୋଉ ଜାଗା ବହୁତୁ ଅଛି ସେଥିରେ ଆମର ପନିପରିବା ମାନେ କଞ୍ଚାଲଙ୍କା, କାକୁଡ଼ି ସବୁ ପ୍ରକାର ଶାଗ ମାନେ ସିଜନ୍ ଯୋଉ ଋତୁରେ ଯୋଉ ଶାଗ ଲାଗିବା କ ଲାଗେ। ଏବେ ତ ମାନେ ବର୍ଷା ଋତୁରେ ଏବେ ଯୋଉ କୋସଳା ଶାଗଟା ଲାଗିଚି ଖୋସଳା ଶାଗ ଲାଗିଚି ଆଉ ପୋଟଳ ବି ହଉଛି ଆଉ କଲରା ନୂଆ ନୂଆ ଧରୁଛି। କଞ୍ଚାଲଙ୍କା ଆଉ କୁନ୍ଦୁରି ଏତିକି ପରିବା ବାହାରେ ଆମ ଘରୁ। ଆଉ କଞ୍ଚା କଦଳୀ ଯୋଉ ଆମେ ଖାଇଲେ ସିଏ ବି ବାଡ଼ିର ବାଡ଼ିରେ କଦଳୀ ଗଛ ଅଛି। ପାଚିଲା କଦଳୀ ହୁଏ କନ୍ ଞ୍ଚା କଦଳୀ ବି ହୁଏ। ତ ସେଇ କଞ୍ଚା ଲଙ୍କ୍ ଙ୍କା ଯୋଉ ମାନେ ଗଛ ଅଛି ତାକୁ ଟିକେ ପାଚିବା ଟାଇମ୍ ହେଲେ କି କିଛି ଲଙ୍କାକୁ ଆମେ ରଖିଦଉ ଯୋଉଟା ବଡ଼ ସାଇଜ ହୁଏ ତ ଟିକେ ସେଟା ପାଚିବା ପାଚିବା ହେଲେ ତାକ୍ ଆମେ ତୋଳିକି ଆମେ ଏଇ ଯୋଉ ତେନ୍ତୁଲି ନୁହଁ କି ତେନ୍ତୁଳିର ମୁଣ୍ଡ ବାହାର କରିକି ସେଥିରେ ଆ ଲଙ୍କା, ଲୁଣ ମାନେ ଯାହା ମସଲା ଦବା କଥା ମସଲା ଦେଇକି ସେ ଲଙ୍କାକୁ ଚିରିକି ତାର ମଞ୍ଜି ଭିତ୍ ମାନେ ଯୋଉ ମଞ୍ଜିଟା ବାହାର କରିଦେଇ ଏଇ ତେନ୍ତୁଳିର ରସଟା ପୁରେଇ ଦଉ ଗ୍ରେଭି ଟାଇପର ଟିକେ। ତାକୁ ଖରାରେ ପାଞ୍ଚ ଛଅଟା ଖରାରେ ଶୁଖେଇଲା ପରେ ତାକୁ ମାନେ ଟିକେ ଆଚାର ଟାଇପର ହେଇଯିବ ତାପରେ ଗୋଟେ କାଚ ଜାରରେ ତେଲ ଗରମ କରିକି ରଖିକି ଲଙ୍କା ଗୁଡାକ ଥୋଇଦବୁ। ତାକୁ ବି ଚାରି ପାନ୍ ଦିନ୍ ଖରାରେ ଦବୁ। ଆଉ ଲୁଣ ଆ ଯାହା ଦବା କଥା ମସଲା ସ୍ବାଦ ଅନୁସାରେ ଦେଲେ ତାପରେ ସେଇଟାକୁ ଆମେ ବର୍ଷ ଯାକ ମାନେ ଯୋଉ ଆଳୁ ଚଟଣି ଯେବେ ବି କରୁ ଆଳୁ ଚଟଣିରେ ଆମେ ଗୋଳେଇକି ଖାଉ। ମାନେ ଏତେ ତାର ମାନେ ଫ୍ଲେବର ଭଲ ଆସେ
ହଁ ହଁ ଖ ଖଟା ରାଗ ମିଶିକି ଥାଏ ତାର ସ୍ବାଦ ବି ବହୁତ୍ ଭଲ। ଥାଏ ମୁଁ ତ କେବେ ବନାଏନି ଯେହେତୁ ଆମ ଘରେ କେହି ଖଟାକୁ ଏତେ ଭଲ ପାଆନ୍ତିନି ଦେହ ଖରାପ୍ ସମସ୍ତଙ୍କର ଖଟା ବେଶୀ ଖାଆନ୍ତିନି। ଆ ସେଥିପାଇଁ ମୁଁ ବାହାରେ ଯୋଉ ଯେହେତୁ ରହୁଛି ବାହାରୁ ମାର୍କେଟରୁ କିଣିକି ଆଣେ ଖଟା ଖାଇବା ପାଇଁ।
ହଁ ହଁ ଆମେ ଆଳୁ ସିଜା କଥା କହିଲେ ନା ମୋର ମନ ପଡିଲା ଆମେ ଘରେ ଆଳୁ ସିଜା ହେଲା ମାନେ ଆମେ ଏଇଟା ଚକ୍ଟିକି ଖାଇବୁ। ଆଉ ଯୋଉମାନେ ବିନା ପିଆଜରସୁଣ ଆମେ ତ ଖାଉ ଯଉମାନେ ପିଆଜରସୁଣ ଖାଆନ୍ତି ସେଥିରେ ଯୋଉ ଇଏ ଦଳିକି ଖାଇବେ। ଯୋଉ ରସୁଣ ସେ ଆହୁରି ଭଲ ଲାଗ
ଆଛା ଆପଣ ବିନା ପିଆଜ ରସୁଣ ଖାଆନ୍ତି?
ହଁ ହଁ ଆମେ ବିନା ପିଆଜରସୁଣ ଆମେ ସବୁ ଛୋଟ ବେଳୁରୁୁ ମାନେ ଖାଇନୁ ଘରର ସମସ୍ତେ ଆମର। ସେଥିପାଇଁ ପନିପରିବା ଟିକେ ଅଧିକା ଖାଉ ସେଥିପାଇଁ ବା ବାଡିରେ ସବୁ ପନିପରିବା ଲଗା ହେଇଛି ଯେହେତୁ ଜୈବିକ ସାର ପ୍ରସ୍ତୁତ। କରିକି ଆମେ ସବୁ ପନିପରିବା ଲଗଉ। ମାନେ ସାର ମାନେ ବାହାର ସାର ଜମା ବ୍ୟବହାର କରୁନା।
ଆଛା ବହୁତ ଭଲ କଥା। ହେଲେ ମୁଁ ତ ଆପଣଙ୍କର ପୁରା ଓଲଟା ମାନେ ଆଇଁଷ ନ ଖାଇଲେ ମୁଁ ରଇପାରିବିନି।
ହଁ ସେଇଟା ଖାଇବାଟା ନିଜର ଆକ୍ଚୋଲି ପସନ୍ଦ ସେଇଟା କିଛି କହିହବନି। କେମିତି ପସନ୍ଦ ଲାଗେ ଆଉ କୁହନ୍ତିନି କି ମାନେ ନିଜ ପସନ୍ଦରେ ଖାଇବା ଖାଇବ ପର ପସନ୍ଦରେ ଡ୍ରେସ ମାନେ ଲୁଗା ପିନ୍ଧିବ।
ଛାଡେ ଗୋଟେ ହଉଛି କାର୍ତ୍ତିକ ମାସ ଶ୍ରାବଣ ମାସ। ନାଁ ଆଉ ମାଘ ମାସ ଏଇ ତିନିଟା ମାସରେ ମୁଁ ଆଇଁଷ ଖାଏନି। ସେଇ ଏଇ ତିନିଟା ମାସରେ ବିନା ପିଆଜ ରସୁଣ ଖାଏ ପୁରା ସାଧା ଖାଇବା ଖାଏ। ଆଉ ତିନିଟାକୁ ଛାଡିଦଲେ ବା କି ମାସରେ ଆଇଁଷ ମାଛ ମାଂସ ଅଣ୍ଡା ସବୁ ଖାଇଦିଏ।
ଏମିତି କେମିତି ରୁହନ୍ତି ନା ପିଆଜରସୁଣ ଟା ଖାଆନ୍ତି ତ କାର୍ତ୍ତିକ ମାସରେ।
କାର୍ତ୍ତିକ ମାସରେ ପିଆଜ ରସୁଣ ଖାଏ। ଏଇ ଶ୍ରାବଣ ମାସରେ ଯେହେତୁ ଯୋଉ କାଉଡିଆ ଭାର ନେଇକି ଯାଆନ୍ତି ତ ସେ ଏଇଟା ମତେ ବହୁତ ଭଲ ଲାଗେ ଯେତେବେଳେ ଲୋକମାନେ ଯାଆନ୍ତି ମୁଁ ଦେଖେ ମାନେ ଛୋଟବେଳୁ ମନରେ ଇଚ୍ଛା ଥିଲା କି ମୁଁ ବି ଟିକେ ଯିବାକୁ ମତେ ବହୁତ ଇଚ୍ଛା ଥିଲା ମୁଁ ଯିବି। ଆ ଯେତେବେଳେ ବାହାରକୁ ଆସିଲି ଜବ୍ କଲି ଭୁବନେଶ୍ଵରରେ ସେତେବେଳେ ସାଙ୍ଗମାନେ ଯାଆନ୍ତି ଚାରି ପାଞ୍ଚ ଜଣ ଯାଆନ୍ତି ମିଶିକି। ତାଙ୍କୁ ଦେଖିକି ତାଙ୍କୁ କହିଲି କି ମତେ ବି ଟିକେ ତମ ସାଙ୍ଗରେ ନେଇଯାଅ। ସେମାନେ କହିଲେ ବିନା ପିଆଜ ରସୁଣ ଖାଇବୁ ଆଇଁଷ ଖାଇବୁନି। ଆଉ ଏମତି ସେ ସବୁ ଯାହା କହିଲେ ମୁଁ ତାଙ୍କ ହିସାବରେ କରିବାକୁ ପଡିଲା ମତେ।
ଓହୋ ନାଇଁ ବହୁତୁ ଭଲ।
ହଁ ମୋ ଇଚ୍ଛା ବି ପୁରା ହେଇଗଲା।
ଆପଣ ବହୁତ ମାନେ ଧାର୍ମିକ ଅଛନ୍ତି ତାହେଲେ ମାନେ ଶିବଙ୍କ ଭକ୍ତ। ନୁହଁ?
ହଁ ମତେ ଆଉ ଜଗନ୍ନାଥ ପୁରୀ। ହଁ ପୁରୀକୁ ବି ମୁଁ ଯାଏ ଏବେ ରଥଯା ନା ରଥଯାତ୍ରା ଦିନ ବହୁତ ଭିଡ ଥାଏ। ରଥଯାତ୍ରା ପରେ ଯିବି। ଗୋଟେ ଦିନ ଛାଡିକି ଯିବୁ।
ହଁ ଆଛା ବହୁତ ଭଲ କାଇଁ ନା ଆମର ଯୋଉ ମାଉସୀ ମାଙ୍କ ପାଖରେ ଥିବେ ଏବେ ଜଗନ୍ନାଥ ମହା ପ୍ରଭୁ ଦର୍ଶନ କରିକି ଆସିବେ ଆଉ ମାଉସୀ ମା ରେ।
ହଁ ପୁରୀ ସବୁଠୁ ପ୍ରିୟ ଜାଗା ମୋର ପୁରୀ। ମୋ ମନ ଯେତେବେଳେ ଭଲ ନଥାଏ ସେତେବେଳେ ମୁଁ ପୁରୀ ପଳାଏ ଆଉ ମନ ଯେତେବେଳେ ବହୁତ ଖୁସି ଥାଏ ସେତେବେଳେ ବି ମୁଁ ପୁରୀ ପଳାଏ।
ନା କଣ ବହୁତ ମାନେ ଠାକୁରଙ୍କ ଭକ୍ତ ବହୁତ ଭଲ ଲାଗିଲା। କାହିଁକିନା ମତେ ଟିକେ ଠାକୁରଙ୍କ ପ୍ରେମୀ ଲୋକଙ୍କୁ ବହୁତ ଭଲ ଲାଗେ। ମୁଁ ଭଲ ପାଏ ଠାକୁରଙ୍କୁ ତ।
ହଁ ଆଣ୍ଠୁଆ ଗୋପାଳ ଠାକୁର ଅଛନ୍ତି ଯିଏ। ବାଲଗୋପାଲ ତା ବି ଘରେ ଅଛି ଯେହେତୁ ମୁଁ ବାହାରେ ରହୁଚି ବାହାରେ ରଖିବା ତ ସମ୍ଭବ ନୁହେଁ।
ତାଙ୍କର ବହୁତ ନୀତି ନିୟମ ସବୁ ଅଛି ନା ତାଙ୍କୁ ପାଳିବା ଏବେ ଦରକାର ବି।
ହଁ ସେଥିପାଇଁ ଘରେ ସାନ ଭଉଣୀ ଅଛନ୍ତି ସିଏ ପୁରା ତୁଳସୀ ମାଳା ଧାରଣ କରିକି ରହୁଛନ୍ତି ସବୁବେଳେ ଆ ସିଏ ଆଇଁଷ ଖାଆନ୍ତିନି। ସେ ପୁରା ନିରାମିଷ ଖାଆନ୍ତି ଆପଣଙ୍କ ଭଳିଆ କିନ୍ତୁ ପିଆଜ ରସୁଣ ଖାଆନ୍ତି।
ନା ମାଳ ଜପ ତ କରୁଥିବେ ସବୁବେଳେ ନାମ ଜପ ସବୁବେଳେ କରୁଥିବେ ନୁହଁ।
ନାମ ଜପ ଏତେ ନୁହେଁ କରନ୍ତିନି କିନ୍ତୁ ଠାକୁରଙ୍କର
ଏ ଧରିକି କରନ୍ତି ଯୋଉ ସବୁ
ନା ନା ସେ ସବୁ କରନ୍ତିନି ଅ ଖାଲି ନିରାମିଷ ଖାଆନ୍ତି। ଆଉ ଠାକୁରଙ୍କର ସେବା କରନ୍ତି ସକାଳେ ଯେମିତି ତାଙ୍କୁ ଉଠେଇକି ଗାଧି ଦବା ତାଙ୍କ ପୂଜା କରିବା ତା ସହିତ ଦିନ ବାରଟା ରୁ ଗୋଟେ ଭିତରେ ବି ତାଙ୍କୁ ମଧ୍ୟାହ୍ନ ଭୋଜନ ଦବା ଆ ପୁଣି ସନ୍ଧ୍ୟା ସମୟରେ ତାଙ୍କୁ ଟିକେ ବାହାରେ ବୁଲେଇ ଆଣିବା ପୂଜା କରିବା ରାତି ହେଲେ
ହ ମାନେ ପ୍ରଭୁଙ୍କୁ ନେଇକି ହାତ ସେଥିରେ ଧରିକି ବୁଲେଇକି ଆଣନ୍ତି ନୁହ ମୁଁ ଜାଣିନଥିଲି ଏମିତି କରନ୍ତି ବୋଲି।
ହଁ ବାହାରେ କୋଉ ପଟେ ଯାଆନ୍ତିନି ଏମିତି ଆମ ଛା ତ ଉପରେ ଘର ପାଖରେ ଏମିତି ବୁଲନ୍ତି ଆଉ।
ହୁଁ, ହୁଁ, ହୁଁ ଆପଣ ଆପଣ ବାଲେଶ୍ୱର କେବେ ଆସିନାହାନ୍ତି?
ବାଲେଶ୍ଵର ଯାଇଥିଲି ଦୁଇ ବର୍ଷ ପୂର୍ବରୁ ଯାଇଥିଲି ପଞ୍ଚଲିଙ୍ଗେଶ୍ଵର ମନ୍ଦିର ଯାଇଚି। ଆଉ ତା ସହିତ ଗୋଟେ ରାଧାକୃଷ୍ଣଙ୍କର ମନ୍ଦିର ଅଛି ସେଇ ପାଖରେ ସେଇଠିକି ଯାଇ
ଏଇ ଯୋଉ କ୍ଷୀର ଚୋରା ଗୋପୀନାଥ ମନ୍ଦିର କି
ହଁ, ହଁ କ୍ଷୀର ଚୋର ନା ନା ଆଉ କୋଉ
କ୍ଷୀରା ଖାଇଛନ୍ତି ତ।
ଖାଇଚି ଖାଇଚି ବହୁତ ବ
ବହୁତ ହିଁ ଭଲ ଲାଗେ ମାନେ କାହିଁକି ସେମାନେ ମିଶା ଦିଅନ୍ତିନି ପୁରା ପୁରା ପୁରା କ୍ଷୀରକୁ ମାରି ମାରି କରନ୍ତି ନା ତ ସେଇଟା ସେଇ ଯୋଉ ମାନେ ସ୍ଵାଦଟା ଆଉ କୋଉଠି ମିଳେନି।
ଛାଆ
ଆଉ ତ ବହୁତ ବହୁତ ହଁ ସେଟା ଦେଖିଛନ୍ତି ତ ଜଗନ୍ନାଥ ମନ୍ଦିର ଯୋଉ।
ଇମାମି ଜଗନ୍ନାଥ ମନ୍ଦିର ତ।
ହୁଁ, ହୁଁ, ହୁଁ।
ହଁ ଯାଇଥିଲି।
ଆଉ ଚାନ୍ଦିପୁର ବେଳାଭୂମି, ଚାନ୍ଦିପୁର କ୍ଷେପଣାସ୍ତ୍ର।
ହଁ କ୍ଷେପଣାସ୍ତ୍ର ଯାଇ ଯାଇଥିଲି ଚାନ୍ଦ ପମି ଯାଇଥିଲି ଶୁନି କୁନି ଅଛନ୍ତି କଙ୍କଡା। ବହୁତ ବଢିଆ ଲାଗା ତାଙ୍କୁ ହାତରେ ଧରିଥିଲି।
ବଢିଆ ଲାଗିବ। ହୁଁ ସେ ଏକାଥାରେ ପୁରା ବାହାରିବେ ପୁଳାଏ ତାପରେ ପୁଣି ଭିତର ପସିଯିବେ। ଭଲ୍ ଲାଗେ ଦେଖିବାକୁ ଆଉ ଯୋଉ ପାଣି ଯେତେବେଳେ ଆପଣ କେତେବେଳେ ଯାଇଥିଲେ କୋଉ ଟାଇମ ରେ
ଏ ଆମେ ଯେତେବେଳେ ପହଞ୍ଚିଥିଲୁ ସେତେବେଳେ ଚାରିଟା ଭଳିଆ ହଁ ସୁ ସମ୍ପର୍କ ହବା ବା ଟିକେ ଉପରେ ଥିଲା ଫଟୋ ପୁରେଇଦେଲୁ ଯେ ବହୁତ ବଢିଆ ଫଟୋ ଉଠିଲା। ଆଉ ତାପରେ ଯେତେବେଳେ ସନ୍ଧ୍ୟା ହବା ସ୍କାଟ ହେଲା ପାଣି ଆସିଗଲା ସେତେବେଳେ
ହଁ କେବେ କେବେ କଣ ହୁଏ ନା ଏଇ ଯୋଉ ସୂର୍ଯ୍ୟ ଅସ୍ତ ସମୟରେ ମାନେ ପାଣି ଟା ଆସୁଥାଏ। ଆଉ ସେ ଲାଇଟ୍ ଟା ଯେତେବେଳେ ମାନେ ସେ ପାଣି ରେ ପଡେ ତାର ନଜର କିଛି ଅଲଗା ହେଇ ଏତେ ସୁନ୍ଦର ଫ ଫୋଟ ଆସେ ଆଉ ଏତେ ଲୋକମାନେ ମାନେ ଉପଭୋଗ କରନ୍ତି ବହୁତ ଭଲ ଲାଗେ ସେଇଟା।
ହଁ ବହୁତ ଭଲ ଲାଗିଥିଲା ମୁଁ ଆଜି ପର୍ଯ୍ୟନ୍ତ ଯେତିକି ବି ଜାଗା ବୁଲିଛି ସବୁଠାରୁ ବେଶୀ ଭଲ ଲାଗିଥିଲା ଚାନ୍ଦିପୁର ରେ।
ଆଉ କେବେ ଆସନ୍ତୁ ଆପଣ ବୁଲେଇ ନେଇ ଯିବି ଆହୁରି ବହୁତ ଜାଗା ଅଛି ଆପଣ ଯୋଉଡା ଦେଖିନାହାନ୍ତି। ସେଠି ବି ବୁଲେଇଦେବି ଆମ ଘର ଏଇଠି ଆଉ।
ମାନେ ବୁଲୁ ପଞ୍ଚଲିଙ୍ଗେଶ୍ଵର ପାଖରୁ ଆପଣଙ୍କ ଘର କେତେ ବାଟ?
ସେଟା ତିରିଶ କିଲୋମିଟର ହବ ଆମ ଘର ଟା। ବାକି ଚାନ୍ଦିପୁର ବେଳାଭୂମି ଠୁ ପନ୍ଦର କିଲୋମିଟର ଚଉଦ କିଲୋମିଟର ହବ। ଆମେ ପ୍ରାୟ ଟାଇମ ସେଠି ଯାଉ ମାନେ ଭୋଜି କରୁ ସାଙ୍ଗମାନେ ମିଶିକି। ବେଳାଭୂମି ସବୁବେଳେ ଯାଉ ମଜା କରୁ।
ୟା ପରେ ଯେବେ ବିି ଯିବି ଆପଣଙ୍କ ସହିତ କଥା ହେବି ଆଉ।
ହଁ ହଁ ମୋ ସହିତ କଥା ହେଇକି ଆମ ଘରେ ରହିବେ ଆଉ ବଳରାମ ଗୋଡି ବୋଲି ଗୋଟେ ବଢିଆ ରାଧାକୃଷ୍ଣ ନୂଆ ମନ୍ଦିର ଅଛି ମାନେ ସେଟା ଏତେ ସୁନ୍ଦର କରାଯାଇଛି ସେଟା ବି ମାନେ ଆପଣଙ୍କୁ ବୁଲେଇଦେବି। ଆଉ ଆମର ଚନ୍ଦନେଶ୍ଵର ଯୋଉ ଶିବ ମନ୍ଦିର ଦେଖିନଥିବେ ବହୁତ ଉଚ୍ଚା ଶିବ ମନ୍ଦିର। ଯୋଉଟା ଏତେ ବଡ ଶିବ ମନ୍ଦିର କୋଉଠି ନାହିଁ। ଯୋଉ ଶିବର ଲିଙ୍ଗଟା ବହୁତ ବଡ। ମାନେ କେତେ ଛଅ ସାତ ଫୁଟ ଆ କି ଆଠ ଫୁଟ ହବ ସେଇଟା। ସେଇଟା ମାନେ ବହୁତ ପ୍ରସିଦ୍ଧ ବହୁତ ବାହାର ବି ଲୋକ ଆସନ୍ତି ତ ସେଇଟା ବି ଆପଣଙ୍କୁ ମାନେ ବୁଲେ
ଠିକ୍ ଅଛି ଠିକ୍ ଅଛି ନିଶ୍ଚିନ୍ତ ଭାବରେ ଯୋଉ